ହ୍ୟାଲୋ ନମସ୍କାର। କଣ କରୁଚନ୍ତିି?
ଏଇ ବସିଛି। ଆପଣ କଣ କରୁଛନ୍ତି?
ହୁଁ ମାନେ ବଇଛି।
ଆଛା। ଖାଇନାହାନ୍ତି?
ଖାଇନାହାନ୍ତି?
ଖାଇବି ଖାଇବି ଆଉ ଟିକେ ପରେ।
ଆ
ମୁଁ କହିଲି ଆଉ କଣ ମାନେ ଇଏ ସଇଲାଣିି ସବୁ ପାଠ ପଢା ଆପଣଙ୍କ?
ଆପଣଙ୍କ କଥା ଭଲରେ ଶୁବୁନି।
ମୁଁ କହିଲି ଆପଣଙ୍କ ପାଠ ପଢା ସବୁ କମ୍ପ୍ଲିଟ ହେଇଗଲାଣି।
ନାଇଁ ଆମେ ଏବେ ମୁଁ ଜଷ୍ଟ ଗ୍ରାଜୁଏସନ୍ କମ୍ପ୍ଲିଟ କଲି ଏବେ ଦେଖିବି। ଯିଏ କଣ କରିବେ ଆଗକୁ ଆପଣ?
ଆପଣ କଣ ଉଁ ଆପଣଙ୍କର କଣ ପଢ଼ାପଢ଼ି ଚାଲିଛି?
ମୁଁ କହିଲି କି ଭାବୁଛି କି ଗୋଟେ ଇଣ୍ଟର୍ନଶିପ୍ କରିବି ବୋଲି।
ଆଜ୍ଞା।
ହଁ ମୁଁ କହିଲି ଆଜି ଦିନ ମାନ କଣ କରୁଥିଲେ?
ଆଜି ଦିନ ମାନ ସକାଳୁ ଯେମତି ରୋ ରୁଟିନ ସକାଳୁ ଉଠିବା ନିତ୍ୟ କାମ ସାରିବା ଏଟା ଖାଇ ଖାଇସାରିବା ଖାଇ ସାରିକି ଆଁ ଟିକେ ପଢ଼ିଲି। ପଢେଇ ସାରିକି ତା ପରେ ପୁଣି ଏଗାରଟା ବେଳକୁ ଖାଇଲି ଏଗାରଟା ବେଳକୁ ଖାଇକି ଆଜି ଟିକେ ବର୍ଷା ପାଗ ଥିଲା ତ ମୁଁ ଶୋଇ ପଡ଼ିଥିଲି ଶୋଇ ପଡ଼ିଲି ତା ପରେ ଉଠିଲି ତା ପରେ ପୁଣି ଖାଇଲି ଗାଧୁଆବଳେ ଖାଇବା ତାପରେ ଟିକେ ଯାଇଥିଲି ହୁଁ ମାନେ ଜଣଙ୍କ ଘରକୁ ତା ପରେ ଆସ୍ତେ କି ହଉଛି। ସନ୍ଧ୍ୟା ବେଳେ ସନ୍ଧ୍ୟା ବେଳେ ଆସିକି ଖାଇଲି ଖାଇକି ଆଁ ତାପରେ ହଉଛି। ଜଣେ ସାଙ୍ଗଟେ କଲ କରିଥିଲା ମୁଁ ତା ସହ କଥା ହଉଥିଲି। ଆଉ ତା ପରେ। ଆପଣ ଚାଲିଛି ଏବେ ଆଉ ଆପଣଙ୍କର ଦିନ କେମିତି ଗଲା?
ଆପଣଙ୍କ କଥା ଶୁଭୁନି?
ମୁଁ କହିଲି ବ୍ରସ୍ କରିକି ଖାଇଲି। ଏ ଭାତ ରୁଟି ଆଉ ହେଉଛି ସୋୟାବିନ ତରକାରୀ।
ଆଜ୍ଞା!
ତା ପରେ ଗାଧୁଆ ବେଳେ ବି ସେଇ ରୁ ରୁଟି, ସୋୟାବିିନ ତରକାରୀ ଥିଲା, ଡାଲି, ଆଳୁଭର୍ତ୍ତା, ଖାଇଥିଲି। ଏଇ ସନ୍ଧ୍ୟା ବେଳେ ବସିଥିଲି। ଜଣଙ୍କ ସହ କଥା ହଉଥିଲି। ତାପରେ ହେଇ ତମେ କଲ କଲ ଆଉ। ଆଉ ହଉଛି। ଏ ହଁ ଦେହ ହାତ ଦେହ ଭଲ ଆଉ ଆପଣଙ୍କର?
ହଁ, ମୋ ଦେହ ଭଲ।
ଆଉ ହଉଛି କଣ ଆପଣଙ୍କୁ ଖାଇବାକୁ ଭଲ ଲାଗେ?
ମତେ ଚିକେନ୍ ଖାଇବାକୁ ଭଲ ଲାଗେ। ଆପଣଙ୍କୁ କଣ ଭଲ ଲାଗେ?
ମତେ ବି ଚିକେନ ଖାଇବାକୁ ଭଲ ଲାଗେ। ଚିକେନ ର ମାନେ କୋଉ ଆଇଟମ ଟା?
ମତେ ଚିକେନ ତରକାରୀକୁ ଛାଡ଼ିଲେ ଆଉ ସବୁ ଆଇଟମ ଭଲ ଲାଗେ। ମୁଁ ଚିକେନ ତରକାରୀ ଖାଏ ନା।
ମତେ ବି ମତେ ବି ହଁ, ଜାଣିଛ ମୁଁ ଛୋଟ ବେଳେ ମୋ ମାଉସୀ ଯିଏ, ସିଏ କୁହନ୍ତି କି ମାନେ ଚିକେନର ତରକାରୀ। ତା ଯୋଉ ଝୋଳ ଟା ମୁଁ, ମେଞ୍ଚେ ମେଞ୍ଚେ ପିଇ ଦିଏ। ସେଥିଲାଗି ବୋଧେ ବଡ ହେଇଗଲି ଯେତେବେଳେ ଏ ମାନେ ଏତେ ଆଉ ଭଲ ଲାଗୁନି ଆଉ।
ହଁ ମାନେ ଚିକେନ ତରକାରୀ ଭଲ ଲାଗେନି। ଚିକେନ କଷା ଟା ଭଲ ଲାଗେ। ଆଉ ଯୋଉ ସବୁ ହେଁ ମାନେ ଖାଇବା ହଉ ମାନେ ଚିକେନ ଭଲ ଲାଗେ ହେରି ସେ ଚିକେନର ତରକାରୀ ଜମା ବି ଭଲ ଲାଗେନା।
ମତେ ତ -ମତେ ତ ଟୋଟାଲି ମାନେ ମତେ ଯେବେ ବି ଆମ ଘରେ ହଉଛି ଚିକେନ ତରକାରୀ, ମୁଁ ତାଙ୍କୁ କହି ଦେଉଛି। ତମେ ମୋ ପାଇଁ କଷା କାଢି ଦେଇକି। ତମେ ତମର ଚିକେନ ତରକାରୀ ଖାଅ ମୋ
ନାଇଁ, ଆମ ଘରେ ହଉ ହିଁ ନାଇଁ। ଆମଘରେ ମୁଁ ଯେହେତୁ ଆମେ ସବୁ ଖାଉ ନା ଆମ ଭିତରେ ଆମେ ସବୁ ଟିକେ କଷା ଖାଆନ୍ତି। ତରକା ତରକାରୀ ଭଲ ଲାଗେ।
ଆ ଓହୋ! ଆଚ୍ଛା! ଆଚ୍ଛା! ନା -ନା ଆମ ଘରେ ଆର୍କଚୁୟାଲୀ କେହି ଖାଆନ୍ତିନ? କିନ୍ତୁ ମୁଁ ଖାଏ। ଏ ହିଁ
ହୁଁ -ହୁଁ -ହୁଁ- ହୁଁ ଭଲ ଆପଣଙ୍କର ଚେକ୍ କେନ୍ ରୋଷେଇ କରି ଶିଖିଛନ୍ତି।
ହୁଁ, ଶିଖିଛି ତମେ ଶିଖିଚ।
ହୁଁ ମୁଁ ତ କିଛି ବି ଶିଖିନି।
ହୋଉ ମୁଁ କୋଉଚି କାଲେ ଶୁଣ ଆଉ।
ହୋଉ କୁହ।
ମୁଁ କହିଲି ଫାଷ୍ଟ୍ ଆଳୁ ଟାକୁ କାଟିଦବ। ଯୋଉ ସେବ୍ର ଚାହିଁବ ତମେ ସେଇ ସେବ୍ର ତା ପରେ ପିଆଜ ଆଉ ରସୁଣ ଅଦା ମାନେ ପିଆଜ ଟାକୁ କା କାଟି ଦବ ପିଆଜ ଟାକୁ କାଟି ଦେଇ ସାରିଲା ପରେ ତାପରେ ଅଦା ଆଉ ଯୋଉ ରସୁଣ ନୁହେଁ ସେଟାକୁ ମାନେ ଗ୍ରାଇଡିଙ୍ଗ କର୍ ଦବ। ବୁଝିଲା? ଗ୍ରାଇଡିଙ୍ଗ୍ କରିସାଇଲା ପରେ ଉଁ, ତାପରେ ହୋଉଚି ଇଏ ମ୍-ମାନେ ଚିକେନ ଟାକୁ ଯଦି ତମେ ଚାହିଁବ। ଏଟା ବି ଗୋଟେ ମାନେ ତେଲ ଆଉ ହୋଉଛି ଚିକେନ ମସ୍ଲା। ଆଉ ଧନିଆ ମସ୍ଲା ଆଉ ହୋଉଛି ଲଙ୍କାଗୁଣ୍ଡ ଏଇଟା କୁ ଗୋଳେଇକି ବି ତମେ ରଖିଦବ ତିରିଶ୍ ମିନିଟ୍ ରଖିଦେଇ ସାଇଲା ପରେ ତାପରେ ସେ ଆଳୁ ଟାକୁ ଭଲ୍ ସେ ଭାଯିବ ନିଜେରେ ସେ ଆଳୁ ଟା ନାଲି ନ ପଡ଼ିଚି। ବୁଝିଲ କି ଯେ ଯେମିତି ସେ ସେ ନାଲି ପଡିଯିବ। ତାପରେ ହୋଉଚି ତମେ କଁ କରିବ ନା ଏଁ ସେଇ ଯୋଉ ମସ୍ ମସ୍ଲା ଟାରେ ଗ୍ରାଇଣ୍ଡିଙ୍ଗ କରିକି ରଖିଥିବ ସେ ମସ୍ଲା ଟା ରକ୍ସ ଏ -ଅ-ମାନେ ପ ତେଲ ପକେଇବ ସୋରିଷ୍ ତେଲ ହୋଉ। କିମ୍ବା ରିଫାଇନ଼ ତେଲ ହୋଉ ଯୋଉ ତେଲ ୟୁଜ୍ କର ତମେ ସେଇଟାକୁ ଫକେ ପକେଇଦବ, ପକେଇକି ସେଇ ଯୋଉ ମସ୍ଲା ଟାକୁ ପକେଇବ। ପକେଇକି ତାପରେ ହୋ ଚି ଯେତେବେଳେ ମଶା ଟା ମସ୍ଲା ରେ ପକେଇବ ଲଙ୍କାଗୁଣ୍ଡି। ଆଉ ହୋଉଚି ଧଣିଆଁ ଧଣିଆଁ ଗୁଣ୍ଡି ଆଉ ହୋଉଚି ଚିକେନ୍ ମସ୍ଲା। ପକେଇକି ତାକୁ କଷିବ ଯେ ଯାଏଁ ସେଇଟା ମାନେ ନ ହେଇଚି, ହେଲେ ପୁରା ମାନେ ସ୍ମେଲ୍ ରେ ପୁରା ଘର କମ୍ପିଯିବ। ତା ବାସ୍ନାରେ। ତାପରେ ହୋଉଚି ମାନେ କରିସାଇଲା ପରେ। ତା ପରେ-ଏ ଯଦି ତମେ ତା ଦେହରେ ଦହି ଦବାକୁ ଚାହିଁଲ ବି ଦେଇପାରିବ ଦହିଟା ଗୋଟେ
ଆଜ୍ଞା।
ଅଫ୍ ମାନେ ଗୋଟେ ରଖିଥାଉ ଗୋଟେ ଏସ୍ ମାନେ ଇଏରେ। ହଁ ସେଟା ତୋଟାଲୀ। ମାନେ ଦବା କଥା ନୁହେଁ, ଯିଏ ସବୁ ଦଇ ଅଧିକ ଭଲ୍ ପାଆନ୍ତି। ତ ଦେଇପାରିବ କିଛି ଅସୁବିଧା ନାହିଁ। ତା ପରେ ଯେତେବେଳେ ମସ୍ଲା ଟା ହେଇଯିବ, ତାପରେ ସେଇ ଯୋଉ ଲଙ୍କା ଟା ନା ସରି ଯୋଉ ଭୁଲ୍ କହିଲି, ଯୋଉ ଚିକେନ୍ ଟା ରଖିିନଥିବା ଗୋଳେଇକି
ଆଜ୍ଞା।
ସେଇଟାକୁ ପକେଇଦବା, ପକେଇ ଦେଇ ସାଇଲା ପରେ ତା ପରେ ତା ଧିଅରେ
ଆଜ୍ଞା ଶୁଭୁନି ଆପଣଙ୍କ କଥା।
ମୁଁ କହିଲି ଚିକେନ୍ ଟାକୁ ହାଲୋ।
ଆଜ୍ଞା।
ମୁ କହିଲି ଚିକେନ୍ ଟାକୁ କଷିବ ଜେଜାଏଁ ସେ ନ ନେଇ ନ ହେଇଚି। ହେଲା ଯାଏଁ କଷୁଥିବ, କଷିଲା ପରେ ତା ଦେହରେ ଆଳୁ ପକେଇ ଦବ, ତାପରେ ହଉଚି ପାଣି ଦବ ଯଦି ପାଣି ଦବ ତ ପାଣି ଦେବ କିଛି କଥା ନାହିଁ। କିନ୍ତୁ ପାଣି ଟା ଏତେ ଯିଏ ସବୁ ମାନ୍ ମାନେ ଚିକେନ୍ ଝୋଳ ଖାଇବାକୁ ଭଲ ଲାଗେ ଯାହାକୁ ସିଏ ପାଣି ଦେଲେ ଚଳିବ ତମେ ତ କହୁଚ ତ ମୁଁ ଚିକେନ୍ ଝୋଳ ମାନେ ପସନ୍ଦ ନୁହେଁ ତ ପାଣି ଦବ ଅଳ୍ପ ଟିକେ। ଯେ ଯାଏଁ ସେ ସିଜିବ। ନା ଟିକେ ସେଥିପାଇଁ ଟିକେ ପାଣି ଦେଇଦବ ଅଳ୍ପ ମାତ୍ରାର। ଦେଇ ସାରିଲା ପରେ
ଆଜ୍ଞା।
ତାପରେ ଏଁ ଓଲ୍ହେଇଦବା ହେଇଗଲା ଆଉ।
ଟେଷ୍ଟି-ଟେଷ୍ଟି ଚିକେନ୍ ତର
ହଁ ମୁଁ କହିଲି ଭାତ ଟା ଭାତ କରି ସିକିଚ ନା?
ନା ମତେ କିଛି ବି ଆସେନି।
ହଉ ଶୁଣ ଭାତ ଟା ଫାଷ୍ଟ ହଉଚି ଗରମ ପାଣି ବସେଇ ଦବ, ଗରମ ପାଣି ବ ଦେଇ ସାଇଲା ପରେ ଚାଉଳ ଟାକୁ ଧୋଇ ଦେଇଥିବ। ଭାତ ଟା ଫୁଟିବ, ଫୁଟିଲେ ଚାଉଳ ଟା ଆ ପକେଇ ଦବ ସେ ଯୋଉ ପାଣିରେ ଗରମ ପାଣିରେ। ପକେଇ ଦେଇକି ଫୁଟିବ ଦେଖିବ ମାନେ ମଝି ମଝିରେ ଦେଖୁଥିବ ମାନେ ଦେଖୁଥିବ ଭାତ ଟା ମାନେ ତା ହେଲା କି ନାହିଁ। ଗୋଟେ ଭାତ ଆଣିକି ତାକୁ ଚିପିବ ଦେ ଖିବ ଯଦି ଟିକେ ଟାଣଥିବ ତାହେଲେ ଗାଳିବନି। ଆଉ ଯଦି ମାନେ ଟିକେ ନରମ ହେଇଯାଇଥିବ ତ ଗାଳିଦବ, ବେଶୀ ନରମ କରିବନି। ବେଶୀ ନରମ କଲେ ପେଜୁଆ ହେଇଯିବ, ମାନେ ପୁରା ପୁତ୍ ମାନେ ପଚା-ପଚା ହବ, ଆଉ ଖାଇ ହବ ନାଇଁ ମାନେ ପାଟିକୁ ବି ସ୍ଵାଦ ବି ଭଲ ଲାଗିବ ନାହିଁ।
ଆଜ୍ଞା।
ଏଇଆ ହଉଛି।
ତାହେଲେ ଟ୍ରାଏ କରିବା ଚେଷ୍ଟା କରିବା ଆଜିଠୁ।
ହଁ ନିଶ୍ଚିତ। ଆଉ ଗୋଟେ ପାମ୍ପଡ ତରକାରୀ ଖାଇଛ କେବେ?
ପାମ୍ପଡ ତରକାରୀ ନାଁ ଖାଇନି କେବେ?
ସେୟା ମାନେ ପ୍ରୋସେସ୍ ଟା ଦେଖ, କୋଉ ପ୍ରୋସେସରେ ଚିକେନଟା କହିଲି? ସେଇ ପ୍ରୋସେସ୍ ରେ କରିବ ଖାଲି ଏ ଯୋଉ ପାମ୍ପଡ ଟା ଯୋଉ ନୁହେଁ ସେଇଟାକୁ ତେଲରେ ଭାଜିଦବ। ଭାଜି ଦେଇକି ତାକୁ ଯୋଉ ପାଣିରେ ପକେଇଦବ। ଯୋଉ ତରକାରୀରେ ପାଣି ଟା ଦବ ସେଇଥିରେ ପକେଇଦ ଚିକେନ୍ ବଦଳରେ ପାମ୍ପଡ ପକେଇଦ ଆଉ।
ଆଜ୍ଞା ଏ ହଁ ଆଛା
ପଣବି ଆଉ ମାନଙ୍କ ଓଷା ଓଷା କର?
ହଁ କୁମାର ପୁର୍ଣିମା ଓଷା କରେ।
କଣ କେମିତି କର କହିଲ?
ସେଇ ସକାଳୁ କିଛି ଖାଇବା କଥା ନୁହଁ। ଯାଇକି ତାପରେ ଚଉରା ପାଖରେ ଅ ପାଞ୍ଚ ଦିନ ପୂର୍ବୁରୁ ଏ ଯଉ ହୁଁ କଣ ମୁର୍ଯ ପକାନ୍ତି ଏ ପକାନ୍ତି ତାପରେ ସେ ତା ତ ମାନେ କେତେବେଳେ ଯଦି ସେଟା ସନ୍ଧ୍ୟା ହେଇଥାଏ ଯେ ରେ ପୂଜା ହେଇଥାଏ ତା ପୂର୍ବରୁ ସବୁ ଆୟୋଜନ କରାଯାଏ। ଆ ତାପରେ ସେ ଆୟୋଜନ କରିକି ଯୋଉ ମଣ୍ଡାପିଠ ଭୋଗ ହେଇଥାଏ। ଆଉ ଅଁ ପଞ୍ଚାମୃତ ଯୋଉ ସେଇ ଭୋଗ ହେଇଥାଏ ତାପରେ ପୂଜା କରାଯାଏ ପୂଜା କରା ହେଇକି ଭୋ ପୋଖରୀକୁ ଯାଆନ୍ତି ପୋଖରୀକୁ ଯାଇଁକି ଆ ସେଟାକୁ ଫୋପାଡିକି କିଛି ଗୋଟେ ଘରକୁ ଆଣନ୍ତି ଆଉ ଘରକୁ ଫୋପାଡି ଦିଅନ୍ତି।
ହଁ।
ତା। ଏ ହଉଛି ତାର ବୋଧେ ଆହୁରି ବହୁତ ସାରା ତା ଭିତରେ ଥାଏ। ମାନେ କଣ ତା ପୂର୍ବରୁ ଥାଏ ଯେମିତି କି କଣ ଅ ବାଇଗଣ ଖାଇବନି ପୋଡା ପୋଡି ଖାଇବନି ଅଁ ସେଗୁରା ସବୁ ଥାଏ କି ଯୋ ହଁ। ଆଇଁଷ ଖାଇବନି ପାଞ୍ଚ ଦିନ ଯେହେତୁ ଫୁଲ ପଡିବ ତାଳ ସଜଡା ଖାଇବନି। ଅଁ ତ ଏଗୁରା ସବୁ ବି ଥାଏ ତା ଭିତରେ।
ହଁ ହଉ ରଖୁଛି।
ଆଜ୍ଞା।